ହଁ
ହାଲୋ
ହଁ
କଣ କରୁଛ?
ଏ ଏଇଠି ବସିଥିଲି ଆଉ ତମେ
ବସିଛି ଆଉ କଣ କରିବି ରୋଷେଇ ଫୋଷେଇ ସରିଲାଣି। ଝିଅକୁ ତା ପଢା ଦେଇ ଦେଇକି ସିଏ ପଢୁଛି। ରୋଷେଇ ଶାଗ ପରଟା ଜାଣିଛ?
ହଁ।
ହୁଁ ଶାଙ୍ଗ ପରଡା, ଆଉ ଭେଣ୍ଡିଆଳୁ ଭଜା, ଆଳୁ ଭତା, ଆଉ ଆମ୍ବ ଏମିତି ଖାଇବୁ ଆଉ।
ଓହୋ ତମେ ଫ୍ୟାମିଲି ଏମତି କେତେ ଜଣ ରୁହନ୍ତି କି?
ଆମେ ତିନି ଜଣ।
ଉୁଁ ହୁଁ ତମେ, ତମ ହଜବେଣ୍ଡ, ଆଉ ତମ ଝିଅ।
ହଁ।
ଓହୋ ମାନେ କଣ ତମେ ଜବ୍ କରୁଛ ପ୍ଲସ ତମ ହଜବେଣ୍ଡ ବି।
ନା ନାଇଁ ଆମର ବିଜନେସ। ହଁ। ଯୋଉ ଫେନ୍ସି ଆଉ ଗାରମେଣ୍ଟ୍ ଦିଟାଙ୍କ ଦିଟା ଦୋକାନ, ହୋଲସେଲ୍ ଗୋଟେ ରିଟେଲ୍ ଗୋଟେ। ଆମର ଜଏଣ୍ଟ ଫ୍ୟାମିଲି। ମୋ ଦେଢ ସୁର ବି ସେ କାଠି ସେ ସେ ଦୋକାନରେ ରହୁଛନ୍ତି। ଆଉ ମୁଁ ବି ଦୋକାନ ଯାଏ। ସବୁବେଳେ ଏବେ ଯୋଉ ମୋର ଆସିକି ପ୍ରେଗନେଣ୍ଟ ଅଛି ତ, ଛଅ ମାସେ ସାଢେ ଛଅ ମାସ ହେଇଗଲାଣି। ସେଥିଲାଗି ମୁଁ ଏବେ ଟିକେ ଯାଉନି ଆଉ। ଆଉ ଘରେ ଝିଅ ବି ଅଛି। ତାଙ୍କୁ ଟିକେ ପଢା ପଡିି ଦେଖୁଚି, ରୋଷେଇ କରୁଛି, ଆଉ ଘରେ ରହୁଛି। ଭଲ ଦୋକାନ
ଅଙ୍କର ତ ସ୍କୁଲ ଖୋଲିଗଲାଣି ସେ ସ୍କୁଲ ଯିବ ଏବେ
ହଁ ଏଇ ପରଦିନ ଠୁ ବା ଥିଲା।
ହୋଉ କୋଉ କ୍ଲାସ ପଢୁଛି?
ତାର ୱାନ କ୍ଲାସ।
ଉ ହୁଁ
ମୋର ଛୋଟ ଛୁଆ ନାହାନ୍ତି।
ହଁ ଅଛନ୍ତି, ଏ ମୋ ସାନ ଭାଇ ଗୁଡାକ ଅଛନ୍ତି। ଦାଦାଙ୍କ ପୁଅ ମୋ ସାନ ଭାଇ ଏମିତି ଅଛନ୍ତି ତିନି ଜଣ ଚାରି ଜଣ ଆଉ।
ଆଉ ଯୋଉ ଛୁଆ ତ ମୋବାଇଲ ରଖୁଥିବେ।
ହଁ ଦେଖୁଛନ୍ତି ହେଲେତେ ଏତେ ଦେଖୁନାହାନ୍ତି ଘରେ ସିନା ଫୋନ ଦେଲେ ଦେଖିବି ନହେଲେ କେମିତି ଦେଖିବେ?
ସେଇଟା ସେଇ ଛୁଆ ପାଠ ପଢାରେ ଆଗରୁ ନା ଛୁଆ ଖେଳ କୁଦ ତାଙ୍କର ସବୁ କରିୁଥିଲେ ଆମେ ବି ହେଲେ ଆମ ଛୋଟବେଳେ ମୋବାଇଲ ନ ଆମେ ଖେଳିକିନା ଏକ୍ସଟ୍ରା ଆଖି ବି ଗୋଟେ ରହୁଥିଲା ନାଇଁକିଟା ଆଉ ଏମାନେ ଛୁଆ ଯେ ଖାଲି ମୋବାଇଲରେ ପଶି ଯାଉଛନ୍ତି। ଜାଣୁ ନାହାନ୍ତି କିଛି ସେମାନେ
ଆଖି ଖରାପ ହଉଚି କେତେ ମାନେ??
ବ୍ରେନ ଆଉଟ୍ ହେଇଯାଉଛି। ଆଖି ଖରାପ ହଉଚି। ତାପରେ ସେମାନେ ଅଲଗା ଖେଳ କିଛି ଗୋଟେ ଜାଣିପାଇଲେନି ଆମ ଛୁଆ ବେଳେ ଆମେ କେତେ କେତେ ଖେଳ ଖେଳୁଥିଲେ କବାଡି, ବୋହୁ ଚୋରି, ଲୁଚ କାଳି। ଆଉ କେତ ଏମ୍ ଥିଲେ ଯୋଉ ବାଘ ଛେଳି ଗୋଟେ କଣ ଖେଳନ୍ତି।
ହଁ ହଁ ଗୋଡି ରେ ବାଘ ହବ ଚାରିଟା ବଡ ବଡ ଗୋଡି ହବ ବାଘ ଆଉ ଛୋଟ ଛୋଟ ଛୋଟ କୋଡି ଏକୋଇଶି ଟା ନା କଣ?
ହଁ ସେମିତି, ବାଘ ଛେଳି ଆମେ ଖେଳୁ କିନ୍ତୁ ଏ ଛୁଆ କିଛି ଜାଣିଲେନି।
ହୁଁ
ତମ ଛୋଟବେଳେ କଣ କଣ ଜାଣିଥିଲ କହିଲ?
ଆମେ ସବୁ ଯୋଉ ଗୋଟି ଖେଳନ୍ତି ଜାଣିଚ? ଗୋ ଗୋଟି ପାଞ୍ଚଛଟା ପାଞ୍ଚଟା ଗୋଡି ଏମିତି ପକେଇବ ହଁ ହଁ ଗୋଟି ଖେଳନ୍ତି ଆଉ ସେ ବାଘ ଛେଳି ବି ଖେଳନ୍ତି ଆଉ ଲୁଡୁ ଏମିତି ଖେଳୁ। ଆଉ କଣ ଆଉ କୀତି ନାଁକିତି ଗୋଟେ ଖେଳନ୍ତି ଲୁ ଲୁଚକାଳି ଖେଳନ୍ତି ଆଉ ବହୁ ଚୋରି ବି ଖେଳନ୍ତି ଖୋ ଖୋ। ଖେଳନ୍ତି କବାଡ଼ି।
ହୁଁ ହୁଁ।
ହୁଁ।
ହଁ ସେଇଟା ସବୁ ଆମେ ଜାଣିଚୁ ଆଜିିକାଲି ଛୁଆ କିଛି ଗୋଟେ ବି ଜାଣିନାହାନ୍ତି।
ହଁ। ଆଜିକାଲି ପିଲା କେବଳ ଫୋନ ମୋବାଇଲରେ ଯୋଉ ଗେମ ରହିଲା ସବୁ ତ ଖେଳିଲେ ଫାୟାର ପବଜି।
ଏବେ ମୋ ଝିଅ ସେମିତି ମୋବାଇଲ ପଶି ଯାଏଯେ ତା ଭିତରେ ମୁଁ ତାକୁ କେମିତି ଛଡେଇବି ବୋଲି ଇଏ କରିକି ଏଇ ଏଇ ମୋବାଇଲ ରୁ ହିଁ ଦେଖିଲି ଛୁଆଙ୍କୁ କେମିତି ଟାଇମ ଦେଇକିନା ମୋବାଇଲରେ ଦଉଛନ୍ତି ମୋ ଝିଅକୁ ମୁଁ ଦଶ ମିନିଟ କହିବି ଦଶ ମିନିଟ ଦେଖିବୁ ଦିନକୁ ସେ ରାଜି ହବ। ନହେଲେ ଟୋଟାଲ ଦେବିନି ସେଠୁ ଦଶ ମିନିଟ୍ ଯେମିତି ଦେଖିବ ତାଠୁ ମୁଁ ମୋବାଇଲ ନେଇ ଆସେ ଏମତି ଗୋଟେ ତାକୁ କରି କରି କରି କରି ଏବେ ଦି ମିନିଟ ପାଞ୍ଚ ମିନିଟ ଏମିତି ଦେଖିକି ଦେଇ ଦଉଛି ଆଉ ଦେଖ
ହଁ ଛୋଟ ଛୋଟ ବେଶୀ ଫୋନ ଦବାଟା ଉଚିତ ନୁହେଁ।
ହୁଁ ସେମିତିକା ତାକୁ ଧୀରେ ଧୀରେ ଧୀରେ ଧୀରେ କମେଇଲେ ଏରା ଖାଲି ମୋ ଝିଅ ବୋଲି ନୁହେଁ ଏଇଟା ଜାଣିଥିଲେ ଆମେ ସମସ୍ତିଙ୍କି ବି କହିପାରିବା କି ଯୋଉ ଛୋଟ ଛୁଆ ବେଶୀ ମୋବାଇଲର ଦେଖିକି ଜିଦିଆ ହଉନାହାନ୍ତି କି ସେମାନଙ୍କୁ ବି ଏଇଟା ଟାଇମ ମା ମାଧ୍ୟମରେ ତାଙ୍କ ମା ବାପା ତାକୁ ସାଇଜ କରିପାରିବେ ମାନେ କହିବ ଛୋଟ ଛୁଆଙ୍କୁ ଟୋଟାଲି ଆମେ ଦବୁନି ଆଉ ଯଦି ତୋତେ ମୋବାଇଲ ଦେବୁ ତାହେଲେ ତୁ ଦଶ ମିନିଟ ଦେଖିକି ଦେବୁ। ସେ ଛୁଆ ଅଟୋମେଟିକ ରା ଲୋଭ ସେ ଦଶ ମିନିଟ୍ ଟା ଗୋଟେ ଲୋଭ ତାର। ସେଠୁ ରାଜି ହବତ ଦଶ ମିନିଟ ଦେଖିବ ଦଶ ମିନିଟ ଦେଖିଲା ପରେ ସିଏ ଯେମିତି ସାଙ୍ଗେ ସାଙ୍ଗେ ସିଏ ମୋବାଇଲ ଦବା ପୂର୍ବରୁ ସେଠି ବସିଥିବ ଠିକ ଟାଇମ କି ତେମେ ଦେଖୁଥିବ ତାଠୁ ମୋବାଇଲ ତମେ ନେଇ ଆସିବ।
ହଁ ଆଉ ନହେ କିଛି ପିଲା ଥିବେ ମାନେ ମୁ ଫୋନ୍ ନ ଧରିଲେ ଖାଇବେନି। ମାନେ ଖାଇଲା ବେଳେ ବି ସେ ଫୋନ ଦେଖି ଦେଖି ଖାଇବେ।
ନାଇଁ ସେ ଟାଇମିସ୍ ସିଷ୍ଟମ ଟା କଲେ ସେ ଅଟୋମେଟିକ ସେ ଖାଇବା କତରୁ ମୋବାଇଲ ହଟିବ ପଢିଲା କତୁରେ ହଟିବ ସବୁଥିରେ ହଟିବ। ଟାଇମି ସିଷ୍ଟମ୍ ଟା ଖାଲି କେବଳ ମୁଁ ସେମିତ କରିକି ମୋ ଝିଅକୁ ଟୋଟାଲ ମୋବାଇଲ ଦେ ଦେଖା ବନ୍ଦ କରିଦେଇଚି ଏବେ ପଢୁଛି ଭଲ ପଢୁଚି ଭଲ ମାର୍କ ବି ରଖୁଚି ସ୍କୁଲରେ।
ହୁଁଉଁ ହଁ ଛୋଟ ଛୁଅଟାଙ୍କୁ ବି ମୋବାଇଲ୍ ଦବା ଉଚିତ ନୁହଁ କାରଣ ତାଙ୍କ ଯେଉ ହେଉଚି ଆଖି ଖରାପ ହବ ପ୍ଲସ୍ ମାନେ ଏମାନେ ଯେଉଁ ଗେମ୍ ସବୁ ବାଯ୍ୟ ଗେମ୍ ସବୁ ଫୋନ୍ ରେ ବାହାରୁଚି ମାନେ ଶେଷକୁ ଦେଇକିବି ବେନ୍ ଆଉଟ୍ ହବ। ମାଇଣ୍ଡ ଡିଷ୍ଟର୍ବ ହେବ।
ଆଉ ତମ ଆଡେ କଣ କେମତି ସ୍କୁଲ ଫୁଲ ସବୁ ଖୋଲିଲାନଣି ନା?
ହଁ ଆମ ଆଡେ ସ୍କୁ ସବୁ ଖୋଲିଗଲାଣି ଖୋଲିଗଲାଣି ଏବେ ପିଲା ଏବେଏବେ ଏମତି ତ ଯେଉ ହେଉଚି ହଷ୍ଟେଲ ପିଲା ତ ଆସିବେନି ଆଉ ଯା ମାନେ ଏମିତି ଡେ ସ୍କୋଲାର୍ ର ଛୁଆ ଯାହା ଯିବେ।
ହୁଁ ହୁଁ। ନାଇଁ ଆଡ ଟିକେ ପା ଖୋଲିବା ପାଇଁ ଅଠର ତାରିଖ ଦେଇଥିଲେ ସେ ଖରା ଟା ଏଇଆଡେ କମୁନି ବର୍ଷା ହଉନି ସେଥିପାଇଁ ପୁଣି ଟାଇମ ଚେଞ୍ଜ କରିଦେଲେ ନା ଡେଟ୍ ଚେଞ୍ଜ କରିଦେଲେ ହଉ ଚି ବାଇଶ ତାରିଖ କୁ ରଖିଲେ ପର ଦିନକୁ।
ଟିକେ ହଉଚି ତମ ଆଡେ ଖରା କେମିତି ହଉଚି?
ଖରା ହଉଚି ପ୍ରବଳ ବର୍ଷା ଟୋଟାଲି ହଉନି ଦି ମାସ ହେଲାଣି ଜମା ଥରେ ବର୍ଷା ଚାହିକି ଆଉ ହଉନି ।
ବର୍ଷା ହଉନି ଆମର ଏଇଆଡେ ମାନେ ଯୋଉ ହଉଚି ସେମତି ରଜକୁ ରଜପାଗ ତ ମାନେ ରଜ ପୂର୍ବରୁ ଟିକେ ରଜପାଗ ଦେଇଥିଲେ ରଜ ପରେ ରଜପାଗ ଦଉଚି ହେଲେ ରଜରେ ପୁରା ରଜ ପାଗର ମାନେ ରମ୍-ଖରା ହିଁ ଦେଇଚି ମାନେ ବାହାରକୁ ହିଁ ବାହାରି ହଉନି ମେକଅପ୍ ଲଗେଇ ଯାଇଥିବ ତ ତ ଧଳା ପାଣି ମୁହଁରୁ ବୋହିବ। ଏମତିଆ ଝାଳ ଯେ ପୁରା କାହିଁରେ କଣ।
ତମର ଖରା ଦିନେ ପୁଣି କଣ କେମତି କଲ ଅଂଶୁଘାତଅ ସତର୍କ କେମତି କଣ କଲ ଲୋକମାନଙ୍କୁ?
ସତର୍କ କାଇଁ ଆମର କଣ ସତର୍କ କରିବୁ।
ତମ ଆଡେ ଏତେ ଖରା ହଉନି ବୋଧେ।
ନାଇଁ ହଉଚି ଯେ ମାନେ ଆମେ କଣ ଆଉ ସତର୍କ କରୁଚୁ ଲୋକମାନଙ୍କୁ କି ମାନେଏ।
ନାଇଁ ଏଠି କଣ କହିଲ ପ୍ରତି ଛକ ମାନଙ୍କରେ ହଉଚି ଯୋଉ ଏସ ଏଚଜିି ଗ୍ରୁପ ନାହିଁ କି ଗାଁ ମାନଙ୍କରେ ସେଟା ଟାଉନରେ ପିହୁ। ଚି ନା ସେ ଏସ୍ ଏଚଜି ଗ୍ରୁପ୍ ମାନଙ୍କୁ ତୁ ଗମେଣ୍ଟ ରୁ ଆସିତିଲା କି ପ୍ରତି ଛକ ମାନଙ୍କରେ ପାଣି ଜଳ ଛତ୍ର ଖୋଲିବେ । ସେମାନେ ଜଳ ଛତ୍ର ଖୋଲିଥିଲେ ଟେଣ୍ଟ ବାନ୍ଧିଥିଲେ ଦୁଇଟା ଲେଖା ହଉଛି ମାଠିଆ ଜାଣିଛ ନା ବଡ ବଡ ମା ଟି ମାିଆ ପା ମାଠିଆରେ ପାଣି ଭର୍ତି କରିକି ର କ କିଚିଵା ଯୋଉ ଲୋକମାନେ ଯାଉଥିବେ ତାଙ୍କୁ ଡାକିକି ସବୁ ପାଣି ଦେବେ। ଡାକି କି ପାଣି ଦେବେ। ସେଇଟା ଗୋଟେ ଚେତନ କରାଯାଇଥିଲା ଆଉ ସେ ବି ବହୁତ ଲୋକ ବି ଆସିକି ପିଅନ୍ତି ପାଣି ଇଅ ସେଠୁ ସେଟା ଗୋଟେ ହେଇଥିଲା ଆଉ ଗୋଟେ ହେଇଥିଲା ଗଭର୍ଣ୍ଣମେଣ୍ଟ ମେଡିକାଲ ସାମ୍ନାରେ ଗୋଟେ ହେଇଥିଲା ଜଳଛତ୍ର ହେଠିକ ସେମିତି ବହୁତ ଲୋକ ରୋଗୀ ମାନେ ଆସନ୍ତି ତାଙ୍କ ସାଙ୍ଗରେ ଯୋଉ ଲୋକମାନେ ଆସନ୍ତି ସେମାନେ ବି ପାଣି ପିଅନ୍ତି ସେଠି ଏମିତି ଥିଲା ଆଉ ଯୋଉ ଛତା ଜୋତା ମୁଣ୍ଡରେ ଗାମୁଛା ଆଉ ଲସି ଦହି ପିଇବା ପାଇଁ ତାଙ୍କୁ କୁହାଯାଇଥିଲା । ଆମେ ବି ଯାଇଥିଲୁ କହିବା ପାଇଁ ଏସେଜି ଗ୍ରୁପ ଇରୁ ଯାଇଥିଲୁ। ଏମତି କରାଗଲା ତଥାବି ତିନି ଜଣ ଲୋକ । ମରିଗଲେ ଅଂଶୁଘାତ ରେ ।
ହଁ ଆଉ ଆମ ଆଡେ ଏମିତି କ ଏବେ ଯୋଉ ହେଇଥିଲା ଏଇ ଦି ଦିନ ତଳେ ବର୍ଷା ହେଇଥିଲା ଯେ ମାନେ ଆମ ଗାଁ ପାଖରେ ମାନେ ଘୁଷୁରୀରେ ଚରୁୁଥିଲେ ମାନେ ବର୍ଷା ହେଇଥିଲେ ଏତେ ଜୋରରେ ମାନେ ଚଡକ ବିଜୁଳି ଏତେ ଜୋରରେ ଲାଇଟିଙ୍ଗ ହଉଥିଲା ଯେ ମାନେ ଅଠରରୁ କୋଡିଏ ଟା ଖଣ୍ଡେ ଘୁଷୁରୀ ମରି ଯାଇଚ ନ୍ତି ପୁରା ପୁରି ଟାଙ୍ଗରା ହେଇଯାଉ ଚନ୍ତି।
କାହିଁ ତ ମ ଗାଁ ରେ କଣ ଯୋଉ ଗାଁ ଚାରି ପାଖରେ ଆଗରୁ ସବୁ ତାଳ ଗଛ ଲଗାନ୍ତି ଏଇଥିପାଇ ଲାଇଟିଙ୍ଗ ଟା ଜଲଦି ନହବା ପାଇଁ ଚଡଚଡି ନ ମାରିବା ପାଇଁ।
ହଁ ଅ ହଁ ରହିଯିବ । ଯେ ହେଲେ ମାନେ ତାଳ ଗଛ ତ ଥାଏ ହେଲେ ମାନେ ଯୋଉ ଅଛି ହେଲେ ତଥାପି
ହଁ ଗଛ ତଳୁ ରହିଲେ ତ ବେଶୀ ହବ ଉ ସେ ଘୁଷୁରୀ ଯିଏ ଚରଉଥିଲେ। ସିଏ ହିଁ ତାଙ୍କୁ ଗଛ କତରୁ ନବା । ଆ ବଡ ବଡ ଗଛ ମାନଙ୍କୁ ବେଶୀ
ହଁ ବଡ ବଡ ଗଛ ଅ ମୁ ସେଇଥିଲାଗି ମାନେ ସିଏ ଭାବିଛନ୍ତି କି କଣ ମାନେ ଉଁ ବର୍ଷା ହଉଛି ତ ମୁଁ ଗଛ ତଳେ ରହିଯିବି ମାନେ ସିଏ ଭାବିଛନ୍ତି ହେଲେ ଦେ ମାନେ ତାଙ୍କୁ ଉ ଜଣା ନାହିଁ କି ଗଛ ତଳେ ରହିଲେ ମାନେ ଚଡକ ଟା ବେଶୀ ମାରିବ ବୋଲି ବିଜୁଳି ।
ହୁଁ ତାପରେ ଆଜିକାଲି କଣ କରୁଛନ୍ତି କହିଲ ଯୋଉ ତାଳ ଗଛ ରହୁଥିଲା ଆଗରୁ ପୂର୍ବପୁରୁଷ ମାନେ ଲଗେଇଥିଲେ ସେମାନେ କଣ ବୋକା ଥିଲେ କି ସେ ବହୁତ ମାନେ ଭାବିଛନ୍ତି କି ବହୁତ କରିଥିଲେ ଗାଁ ପାଇଁ କି ଆଜିକାଲି ଲୋକମାନେ ସେମାନେ ଗଛକୁ ହାଣି ଦଉଛନ୍ତି। ହାଣିଦେଲାଠୁ ଦେ ପ୍ରାୟ ଚଢଚଡିରେ ପ୍ରତିବର୍ଷ ବହୁତ ଲୋକ ମରୁଛନ୍ତି ଯେତିକି ମରିବା କଥା ଅଧିକା ମରୁଚନ୍ତି ଚଡଚଡିରେ।
ହଁ ସେଇଟା ଚଡଚଡି ରେ ତମ ଆଡେ ତ ବର୍ଷା ହେଇନି ଆମର ବର୍ଷା ହଉଥିଲା ଯେ ଟିକେ ଟିକେ ଏଇ ଯୋଉ ହଉଛି ସନ୍ଧ୍ୟାବେଳ ଟିକେ ବର୍ଷା ହୁଏ ପବନ ଟିକେ ହୁଏ ହେଲେ ମାନେ ଦି ଦିନ କାଲି ନାହିଁ କି ବର୍ଷା ଆଜି ନାହିଁ ଯୋଉ ତ ଗରମ ହଉଚି କୁହନି ।
ହୁଁ ଆରେ ଦୁଇ ମାସ ଭିତରେ ଜମା ଥରେ ବର୍ଷା ହେଇଚି ବସୁମତୀ ଗାଧୁଆ ରୁ ।
ଲୋ ମା ନା ଏଇ ମାନେ ଯୋଉ । ଏଇ ରଜରେ ତ।
ହଁ ।
ଓ ହୋ।
ଆଉ ଘରେ ସବୁ ଭଲ ।
ହଁ ସମସ୍ତେ ଭଲ ଅଛନ୍ତି ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ସବୁ ଆଉ।
ଝିଅ କଣ କରୁଛି?
ଝିଅ ଖାଇକି ଗଲାଣି ତା ବାବା କତିକି ଦୋକାନକୁୁ ଗଲାଣି ଡାକିକି ଆଣିବୁ ଖାଇବେ ଯେ
ଓହୋ ଦୋକାନ ଟା କଣ ଘର ପାଖରେ କି?
ହଁ ପାଖରେ।
ଖାଲି
ଆଉ ଏ ବର୍ଷ ଖୁଦୁରୁକୁଣୀରେ ଗାଁକୁ ଯାଉଛ?
ହଁ ଗାଁକୁ ଦେଖିବା ଯିବା ଆଉ ଗାଁରେ ତ ହଉଛି ମାନେ ବହୁତ ଭଲ ହୁଏ ଖୁଦୁରୁକୁଣୀ ମାନେ ଆମେ ସମସ୍ତେ ଯୋଉ ହଉଛି ରାତିକିରୁ ଉଠିକି ଫୁଲ ତୋଳି ଯିବୁ ଯିବେ ଗାଧେଇ ଯିବୁ ପୁଣି ସେଠି ବାଲୁକା ପୂଜା କରିବୁ ପୁଣି ନଈ ବଢି ହେଇଥିବ ଯେ ଏେ ପାଣି ଭସେଇ ହେଇ ନଉଥିବ ଗାଧଉଥିବୁ ଏମିତି ହୁଏ ତାପରେ ଗୋଟେ ଦା ତକାଠି ନେଇକି ଯିବୁ ପୁଣି ବାଲୁକାରେ ଯୋଉ ହଉଛି ଧାନ ଗଛ ଯଉ ଥିବ ସେଇଠି ମାନେ କଣ କହିଲ ଗଣ୍ଠିପକେଇବାକୁ ମାନେ ମାଡ଼ଗୋଳ ହଉ ସ ଟା ଗଣ୍ଠି ପୁଣି ମାନେ ଦରକାର ଙ୍କା ନା ନାଇଁ ସେମିତି ପୁଣି ସାତଟା ଗଛ ଜଣକା କା ହଁ
ସେଇଟା ଗୋଟେ ମଜା ଥିଲା ସେ ଖୁସି ହସ ଖୁସି ସେଟା ଭାବିଲା ବେଳକୁ ଏବେ କାନ୍ଦ ଲାଗେ କଣ ନା ଆମେ ଆଉ କିଛି କରିପାରୁନେ ଛୋଟ ବେଳେ ଥିଲା ସେ ପୂଜା କରୁଥିଲେ ଭାଲୁକୁଣି ଖୁଦୁରୁକୁଣୀ ପୂଜା ଯୋଉଟା ସେଇଟା ବହୁତ ବଢି଼ଆ ଲାଗୁଥିଲା। ରାତି ଦିଟା ରୁ ଉଠିକି ଫୁଲ ତୋଳି ଯିବୁ ତାପରେ ସବୁ ସାହିର ଛୁଆ ମାନେ କରୁଥିବେ ଯେ ଫୁଲ ମିଳିବନି ଫୁଲ କମକୁ ଛୁଆ ବେଶୀ ମାଡ଼ଗୋଳ ପୁରା ଇଏ ନେବୁ ଇଏ କହିବ ମୁଁ ନେବି ସିଏ କହିବ ମୁଁ ନେବି ଆମ ଗାଁରେ ଗୋଟେ ବର୍ଷ ଗୋଟେ ଛୁଆକୁ ସାପ କାମୁଡି ଦେଇଥିଲା ଗଛରେ ଆଟା ମରି ଗଲା। ସେଥିପାଇଁ ଆମେ ହଉଛି ବଡ ପିଲାମାନେ ଯୋଉ ଯାଉ ଛୁଆଙ୍କୁ ଧରିକି ଗଲେ ଲାଇଟ୍ ବେଶୀ ନେଇକି ଯାଉ ଲାଇଟ୍ ନେଇଥିବୁ ଠେଙ୍ଗା ନେଇଥିବୁ ସେ ଠେଙ୍ଗାରେ ଫୁଲ ଗଛକୁ ଆଗେ ବାଡେଇଦଉ ଯଦି ସାପ ଫାପ ଥିବେ ବାହାରି ଆସିବେ ନା।
ହଁ
ସେମିତି କରିକି ହେଠୁ ଫୁଲ ଧରିକି ଆସୁ।
ଓହୋ
ତମର କଣ କେମିତି ହୁଏ?
ହଁ ଆମର ବି ସେମିତି ହୁଏ ଆଉ ମାନେ ଯୋଉ ହଉଛି ଆମର ତ ଏମିତି କେ ଆମେ ସାପ ଫାପ ମାନେ କେବେ ଦେଖିନୁ ଏମତି ମାନେ ଫୁଲ ହେଲେ ତୋଳିକି ଆଣୁ ଆଉ ହେଲେ ଆମେ ରାତିକିରୁ ଯୋଉ ଉଠିକି ଯାଉ ଆମକୁ ସବୁ ଖାଲି ମାନେ ଭୂତ ମାନେ ଯୋଉ ହଉଛି ମାନେ ସାଉଣ୍ଡ୍ ପୁରା ଶୁଭେ ଲାଗିକି ମାନେ କୋଉଠି ଭୂତ ଅଛି କଣ।
ହୁଁ
ଏତେ ରାତିରେ ଯାଉ ନା
ହଁ
ହଉ କେତେବେଳେ ପରେ ଲଗେଇବି ଆଉ।
ହଉ ହଉ ରଖ।
ହଉ
ଖାଲି